ହ୍ୟାଲୋ ହ୍ୟାଲୋ।
କୁହନ୍ତୁ?
ଆଜ୍ଞା ନମସ୍କାର।
ନମସ୍କାର କେମିତି ଅଛନ୍ତି?
ହଁ ଭଲ ଅଛି ଆପଣ?
ମୁଁ ବହୁତ ବଢିଆ ଅଛି ଘରେ ସମସ୍ତେ କିଏ କିଏ ଅଛନ୍ତି।
ହଁ ଘରେ ସମସ୍ତେ ପିଲା ଦିଟା ଅଛନ୍ତି। ଆଉ ହଜବେଣ୍ଡ ଅଛନ୍ତି ଶାଶୁ ଅଛନ୍ତି। ଆଉ ଆପଣ? ଆଜ୍ଞା ଆଜ୍ଞା ସମସ୍ତେ ଭଲ ଅଛନ୍ତି।
ଆମର ଅଛନ୍ତି ମା ଅଛନ୍ତି ଦିଦି ଅଛନ୍ତି। ଆଉ ଭିଣେଇ ରହୁଛନ୍ତି ତାପରେ ଆଝିଆରୀ ପୁତୁରା ହଜବେଣ୍ଡ। ତାପରେ ମୋର ଗୋଟେ ଝିଅ ଟା ରହୁଚି।
ଆଚ୍ଛା ଆଚ୍ଛା ତାହଲେ ଆପଣଙ୍କର ବଡ ଫ୍ୟାମିଲି ନୁହଁ?
ବଡ ମେଲେ ହଁ।
ଆମର ଆଚୁଆଲି ଅଛନ୍ତି ଯେ ଦେଢଶୁର ଯା ସବୁ ଅଛନ୍ତି ହେଲେ ସେମାନେେ ଗାଁ ରେ ରହୁଛନ୍ତି ତ, ଆଉ ଇଏ ଆମର ଜବ୍ କରୁଛନ୍ତି ବୋଲି ଆମେ ସବୁ ଅ ବାହାରେ ରହୁଛୁ ଆଉ।
ଆଚ୍ଛା ଆଚ୍ଛା ମୋର ବି ଦେଡୁଶର ଅଛନ୍ତି ଯେ ତିନିଟା ଦେଢଶୁର ଆଉ ଗୋଟେ ଦିଅର।
ହୁଁ ହୁଁ। ମା ବାପା ଅଛନ୍ତି?
ବାପା ନାହାନ୍ତି ମା ଅଛନ୍ତି।
ଆଛା। ତାହେଲେ ରୋଷେଇ ବୋଧେ ସରିଯାଇଥିବ ନା?
ହଁ ହଁ ରୋଷେଇ ସରିଯାଇଛି।
ହୁଁ ଆଜି କଣ କରିଛନ୍ତି?
ଆଜି କରିଛି ଭାତ, କୋଳଥ ଡାଲି ତାପରେ ଛଞ୍ଚିଣା ଆଉ ଆଉ ବାଇଗଣ, ଭେଣ୍ଡି ସବୁ ଗୋଟା ଭଜା ହେଇଛି। ଆଉ ଆଳୁ ଚଟଣି।
ଆଛା ଆଛା ହଁ ଆମ ଆମର ଆଜି ଶନିବାର ତ ଟିକେ ଖେଚୁଡି କରିଛି, ଏଇ ବର୍ଷା ପାଗ ବି ତ ବର୍ଷା ପାଗ ନା? ତ ଭାତ କେହି ଖାଇବା ପାଇଁ ମାନେ ମନା କଲେ ତ କହିଲେ ଆଜି ଗରମ ଖିଚିଡି। ତା ସାଙ୍ଗରେ ଆଳୁ ଚଟଣି ଆଉ ଟମାଟୋ ଖଟା। ପାମ୍ପଡ ଛାଣିଦେବି ଆଉ।
ଆଚ୍ଛା।
ଆଉ ପିଲାମାନେ ଟିକେ ଲେଟ ରେ ଆସୁଛନ୍ତି ତ ସେଥିପାଇଁ ଲେଟ ରେ ସବୁ ଆରମ୍ଭ ହଉଛି ଆଉ।
ଆଜ୍ଞା। ଆପଣଙ୍କୁ ମାଛ ଭିତରେ କଣଟା ଖାଇବା ପାଇଁ ଭଲ ଲାଗେ ମାନେ ମାଛ ବେସର ଭଲ ଲାଗେ ନା ମସଲା ଖାଇବା ପାଇଁ ଭଲ ଲାଗେ?
ଆମର ଅ ମାନେ ଅ ଗାଁ ପଟେ ଗୋଟେ କରନ୍ତି ରେସିପି ଯୋଉ ପ କଞ୍ଚା ମାଛରେ ବେସର ଦେଇକି ପିଆଜ, ଟମାଟୋ, କଞ୍ଚାଲଙ୍କା ଅଁ ସୋରିଷ ତେଲ ଆଜ୍ଞା ସେ ଆମର ଦହି ପକାନ୍ତିନି କିନ୍ତୁ ଟମାଟୋ ପକଉଛନ୍ତି, ଆଉ ସେଟା ସବୁ ଏକାଥରେ ମାଛକୁ ସେଇ ଯୋଉ ବଡ ପିସ୍ ମାଛ ଥିବ ତାକୁ ଛୋଟ ଛୋଟ ପିସ୍ କରିଦେବେ। ଛୋଟ ପିସ୍ କରି ମାନେ ଗୋଟେ ଯେମତି ପିସ୍ ଟାକୁ ଚାରି ପିସ୍ କଲେ, ତାପରେ ଗୋଟେ ଜାଗାରେ ତା ତାକୁ ଭଲସେ ଗୋଳା ନିଆ ହବ, ଆ ଆଉ ଚୁଲିରେ ଯୋଉ ସେଟା ଆକଚୁଆଲି ନିଆଁ ଯୋଉ କାଠ ଚୁଲି ରେ ସେଇଟା ଭଲ ହୁଏ। ମାନେ ଗୋଟେ ଯୋଉ ମାନେ କଢ଼େଇ ରେ ବସେଇ ଦିଅନ୍ତି ତାକୁ ପୁରା ନିଆଁ ଖାଲି ଧ ଧାଁସ ଟା ଲାଗୁଥିବ, ଧୀରେ ଧୀରେ ଧୀରେ ଧୀରେ ସେ ହବ, ସେଇଟା ବଢିଆ ଲାଗେ। ଆଉ ସହରରେ ତ ନିଆଁ ଚୁଲି ନାହିଁ ଆଉ ଗ୍ୟାସରେ ଯାହା ହବ। ଆପଣଙ୍କ ସେଥିରେ ନିଆଁ ଚୁଲି ୟୁଜ୍ କରିଛନ୍ତି କାଠ ଚୁଲି?
ହଁ କାଠ ଚୁଲି ରେ ତ ଭଲ ରୋଷେଇ ଟା ମାନେ ଭଲ ଲାଗେ। ଏବେ ତ ସବୁ ଗ୍ୟାସ୍ ହେଇଗଲାଣି ଆଉ କାଠ ଚୁଲି ଆଗରୁ ଯେମିତି ସବୁ ଅ ଗ୍ୟାସ ନଥିଲା ସବୁ ମାନେ ଚୁଲି ଉପରେ ନିର୍ଭର କରୁଥିଲେ, ଏବେ ଆଉ ଗ୍ୟାସ ଘରେ ଘରେ ଗ୍ୟାସ ହେଇଗଲାଣି ଆଉ ଏତେ କରୁନାହାନ୍ତି ତ ତଥାପି ଆମର ଚୁଲି ଅଛି, ହୁଏ ରୋଷେଇ ଆଉ ଗ୍ୟାସ୍ ଏମିତି ଟିକେ ଟିକେ କଣ ହେଇଗଲା ବାକି ରୋଷେଇ ଭାତ ଫାତ ଚୁଲିରେ ହୁଏ, ଭାତ ଗୁରା ବେଶୀ ଟାଇମ ଲାଗେ ନା। ସେଥିପାଇଁ ଭାତ ଫାତ ଚୁଲି ରେ ସବୁ ହୁଏ, ଆଉ ଭାତ ଯେମିତି ଯେମିତି ଶିଳ ବଟା ଟା ଟେ ମାନେ ଭଲ ଲାଗେ ଖାଇବା ପାଇଁ, ଗୋଟେ ବାସ୍ନା ତାର ସେମିତି ଏବେ ତ ଗ୍ରାଇଣ୍ଡରରେ ଏତେ ବାସ୍ନା ହିଁ ଆଉ ଆସୁନି।
ନା, ନା, ଶିଳ ବଟା ଆଉ ଗ୍ରାଇଣ୍ଡର ର ପ ଇଏଟା। କଣ ଜାଣିଛନ୍ତି ଶିଳରେ ଯୋଉ ବାଟିଲେ ମସଲା ଟା ଆପଣଙ୍କ ଅଠାଳିଆ ହୁଏ। ଯୋଉ ଗ୍ରାଇଣ୍ଡରରେ ବାଟିବେ, ଯାହା ହେଲେ ବି ଦେଖିବେ -ଆପଣ ଟିକେ ପାଣି ଦେଇଦେଇକି ବାଟିଲେ ସେଇଟା ପାଣିଚିଆ ହେଇଯା ତେଣୁ କଷା ହେଲେ ଯୋଉ ମସ ଲା କଷା ହବ ନା, ସେଇଟା ହେଲେ ତ ଟେଷ୍ଟ ହବ ନା ତରକାରୀର। ଶିଳ ବଟା ର କଷା ଦେଖିବେ ମସଲା ଟା ଟିକେ ବଢିଆ ସେନ୍ ବି ବଡ ଭଲ ଆସ ଥୁବୁ ଆଉ ବଢିଆ ଲାଗେ ବି ଟେଷ୍ଟ୍ କିନ୍ତୁ ଆଜିକାଲି କଣ କରିବେ ସବୁତ ମାନେ ବେମାରି ଲେଣି କେହି ଆଉ ମାନେ ମେହେନତ୍ କରିବାକୁ ଚାହୁଁନାହାନ୍ତି । ଯେମିତି ୱାସିଂ ମେସିନ୍ ଅଛି ଏବେ କପଡା କାଚିବାରେ ଆଉ କେହି ହାତରେ କାଚୁ ନାହାନ୍ତି ।
ଆଜ୍ଞା, ଆଉ ଆପଣଙ୍କ ସେଆଡେ କଣ? ପ୍ରସିଦ୍ଧ ଅଛି ଜାଗା ବୁଲିବା ପାଇଁ ବୁଲାବୁଲି କରିବା ପାଇଁ
ହଁ, ଆମର ଅଛି ନା- ଆମେ ଯୋଉ ଜାଗାରେ ରହୁ ସେଇଠୁ ଟିକେ ଦୂରକୁ ଅଛି, ଆମର ଯୋଉ ବେଦବ୍ୟାସ୍ ବୋଲି ଗୋଟେ ଜାଗା ଅଛି, ଆପଣ ଶୁଣିଥିବେ ଆମର ରାଉରକେଲାରେ ଯୋଉ ଗୋଟେ ବେଦବ୍ୟାସ୍ ବୋଲି ଜାଗା ଅଛି
ସେଠି କଣ ହେଲା?
ସେଠି ତ୍ରିବେଣୀ ସଙ୍ଗମ ଯେମିତି -ଆମର ଗଙ୍ଗା, ଯମୁନା, ସରସ୍ଵତୀ, ସଙ୍ଗମ ପରିବା ଆଗରେ ଅଛି ନା ଏଇଠି ବି ସେମିତି ସରସ୍ଵତୀ ଗୋଟେ ଗୋଟେ ଶଙ୍ଖ କହିଲ ଆଉ ସରସ୍ଵତୀ ନଦୀ ବୁଲିକି ମିଶିଛନ୍ତି ହେଲା।ସେଇଠୁ ବି ଆମର ଯୋଉଠି ଇଏ ହଉଛି -ଶ୍ରୀ ଗଣେଶ ରାମାୟଣ ଲେଖିଥିଲେ ସେଇ ଜାଗା ଟା ସେଇଠି ପୁରା ମାନେ କୁହନ୍ତି ଯେ- ଏଇଠି ରାମାୟଣ ଲେଖା ହେଇଛି । ବୋଲିକି କୁହନ୍ତି। ସେଠି ଶିବ ମନ୍ଦିର ଅଛି । ରାମ ମନ୍ଦିର ଅଛି । ଆଁ ଆମର ହନୁମାନ ମନ୍ଦିର ଅଛି, ମାନେ ବୁ ବିଭିନ୍ୟ ପ୍ର ତାର ବହୁତ ମନ୍ଦିର ରହୁଚି । ଆଉ ନଦି କୂଳ ଟା ତାମ୍ ହେଲା ବେଳକୁ ସଂଗମ୍ ହେଲା ବେଳକୁ ସେଇଠି ସ୍ୱର୍ଗଦ୍ୱାର ବି ଅଛି। ମାନେ ବଢିଆ ସବୁ, ଏବେ ତ ବର୍ଷା ଯୋଉ ଦିନ ଆସିଲାଣି, ପାଣି ପ୍ରବଳ ଥି ଥିବ, ସେ ପୁରା ମାନେ ବଢିଆ ଦେଖାଯାଏ । ଦୁରରୁ ବଢିଆ ଦେଖାଯାଏ । ତାପରେ ଏଠି ହନୁମାନ ବାଟିକା ବୋଲି ଅଛି, ସେଥିରେ ସବୁ ଦେବାଦେବୀ ଅଛନ୍ତି । ବହୁତ୍ ମାନେ ବହୁତ୍ ଗୁଡେ ମନ୍ଦିର ଅଛି। ବହୁତ୍ ଦେବା ଦେବୀ ରହୁଚନ୍ତି ।
ଆପଣ ଯାଆନ୍ତି ?
ଆଜ୍ଞା, ଆମେ କେତେବେଳେ ଏମିତି ସନ୍ଧ୍ୟା ବେଳେ ବୁଲାବୁଲି କରି ଠାକୁର ଦର୍ଶନ ବି ହେଲା। ଟିକେ ମାନେ ଜାଗା ବୁଲା ବୁଲି କରିକି ବି ଆସିଲୁ । ଏମିତି ସବୁ ଆ ଶାବଣ ମାସ ଆସିଲାଣି । ଏବେତ ସବୁ ଶିବ ମନ୍ଦିର ରେ ଭିଡ। ଏଇ ଆମେ ବେଦୁ ସେଇଟା ବି ଅ ଆଉ ଆପଣ ସେପଟେ?
ଆମର ଆଉ
ଦଶହରା ଆମର ଏଥରକ ସବୁ, ସବୁ ଛକରେ ତ ହୁଏ । ସବୁ ମ -ମଣ୍ଡପ୍ ରେ ଆଉ ସେଠି ମେଲୋଡି ବି ହୁଏ । ରାତିରେ ମାନେ, ତିନି ରାତି ଯାକ ପୁରା ସୁନା ଆଉ ଚାନ୍ଦିର ଏଠି ମେଢ ଆଉ ବହୁତ୍ ମଜା ହୁଏ । ଭିଡ ବି ହୁଏ । ଦୋକାନ୍ ବଜାର ବି ବହୁତ୍ ପଡ଼ିଥାଏ । ଆଉ ବହୁତ୍ ଦୁର ଦୁରତାରୁ ବି ଲୋକମାନେ ଆସନ୍ତି ବୁଲିବା ପାଇଁ ପ୍ରବଳ ଭିଡ ହୁଏ। ଆଉ ବେଶୀ ମେଲୋଡି ଫେଲୋଡି ଦେଖନ୍ତି ରାତି ଅନିଦ୍ରା ହେଇକି ମୁଁ ତ କେବେ ଯାଇନି ଦେଖିବା ପାଇଁ ରାତି ରାତି ଅନିଦ୍ରା ହେଇକି କିଏ ଦେଖିବ ମେଲୋଡି ସେ ଆକୁ ଦେଖନ୍ତି ଯାଇକି ନା । ହଁ ଘର ଲୋକ ଯାନ୍ତି ଦେଖି
ଏଇ ଯୋଉ ଅପେରା ସବୁ ଆସେ ରାତି ଅନିଦ୍ରା ହେଇକିର କେତେ ସବୁ ସପ କରିଥାନ୍ତି ନୁହଁ କି? ଅପେରା ଦେଖିବା ପାଇଁ, ଆପଣଙ୍କୁ ଭଲ ଲାଗେ?
ମୁଁ ରାତିରେ ଯାଏନି ଦେଖିବା ପାଇଁ ଅନିଦ୍ରା ମତେ ହୁଏନା ନିଦ ଲାଗିବ ଶୋଇ ପଡ଼ିଥିବି ସେଇଠି। ଦିନରେ କହିଲେ ପଳେଇବି ରାତିରେ ମୁଁ ଶୋଇ ପଡିବି ସେଇଠି।
ହଁ ମାନେ ସ୍ତ୍ରୀ ଲୋକମାନେ ସବୁ ଦିନ ସାରା କାମ କରିକି ଥକିଯାଆନ୍ତି। ତାପରେ ଆଉ ଆଉ ରାତି ବସି ସିଠି ଅନିଦ୍ରା କରି ଦେଖି ହୁଏନି କିନ୍ତୁ ତଥା ପି ଲୋକଙ୍କର ଗୋଟେ ମାନେ ସ ଥାଇନି କି ଯେତେ ଯାହା ହେଲେ ବି ଲୋକ ଦେଖିବେ ବସିକିରି ସ ସଖାଳ ପର୍ଯ୍ୟନ୍ତ ଦେଖୁଥାନ୍ତି।
ହଁ ହଁ ହଁ ହୁଁ ସେ ଜଣେ ଜଣେ ନିଶା ଲାଗିଥାଏ । ତାଙ୍କୁ ଆ ଆଗରୁ ଆମେ ଯେମିତି ଆ ଆଗରୁ ଗାଁ ମାନଙ୍କରେ ଯେମିତି ଗୋଟେ ଯୋଉ ଲାଗେନି କି ଟିଭି ଟାଇପର ଯୋଉ କଣ ସେଟା କୁହନ୍ତି ତ ସେ ଲାଗି ସବୁ ରାସ ସବୁ ଗୋଟେ ଦାଣ୍ଡରେ ବସିଥିବବେ ସବୁ ଲୋକମାନେ ଆସିକି ବସିବେ ରା ତି ତିନ ଭିଡିଓ ସେ ଯୋଉ କ୍ୟାସେଟରେ ଆଗରୁ ପଡୁଥିଲା ସମସ୍ତେ ଆସିକି ବସିବେ ସବୁ ଅ ଗୋଟେ ପାଲ ପକେଇ ଦେଇଥିବେ ସେଇଠି ମୁଁ ସେ ଛୋଟବେଳେ ବସେ ସେଠି । ସବୁ ଗାଁ ଲୋକ ଉଠି ଆସିବେ ସେଇଠିକି ନା ଆଗରୁ ଟିଭି ଫିଭି ଏତେ ନଥିଲା ନା? ସେଇଟା ଯଦି ଚାଲିବ ସେଇ ମୋ ସବୁ ଭଲ ଭଲ ଓଡିଆ ଫିଲ୍ମ ସେତେବେଳ କ ର ଆ ସେଇଥିରେ ସବୁ ଆସିକି ଗାଁ ଲୋକ ସବୁ ଆସିକିନା ବସିକି ରାତି ଅନିଦ୍ରା ହେଇକି ଦେଖିଛନ୍ତି ମୁଁ ବି ସେଇଠି ବସିକି ଦେଖୁଥିବି ମତେ ବେଶୀ ସିଦ୍ଧାନ୍ତର ଚନାର ସେତେବେଳେ ତାଙ୍କ ଚଳଚିତ୍ର ଗୁଡା ଭଲ ଲାଗେ ସେତେବେଳେ ମୁଁ ସେଇଟା ବସିକି ବେଶୀ ଦେଖେ। ଆଗରୁ ବହୁତ ପୁରୁଣା ପୁରୁଣା ଆଗରୁ ଯୋଉ ଚଳଚିତ୍ରର ଥିଲା ଏବେ ଆଉ ସେଇଗରା ନାଇଁ ।
ମାନେ ଆ ନା ନା ହିରୋ ହିରୋଇନ ନୁହଁ ଆଗରୁ ଯୋଉଁ ଚଳଚିତ୍ର ଚିତ୍ର ସବୁ ଥିଲା ସବୁ ଘରଲୋକ ସମସ୍ତେ ମିଶିକିରି ଦେଖୁଥିଲେ ସେ ଜିନିଷଟାକୁ । କିନ୍ତୁ ଏବେକାର ଯୋଉ ଚଳଚି ତ୍ର ସବୁ ଆସିଲେନି ମାନେ ବୁଢା କି ମାବାପା ହଉ କି କାହାରି ସାଙ୍ଗରେ ଆ ଆପଣ ବସିକିରି ଦେଖି ପାରିବେନି ଗୋଟେ ମାନେ କୁହନ୍ତିନି କି ଲାଜ ଜଣକ ଗୋଟେ ଏମିତି ସିନ୍ ଆସିବ ସେଟାରେ ପିଲା ଛୁଆ ଥିବେ ଆପଣ ଦେଖିପାରିବେନି ସେଇ ଜିନିଷଟା ହୁଏ ସେଇଥିପାଇଁ ଧୀରେ ଧୀରେ ସବୁ ମଡର୍ଣ୍ଣ ଯୁଗ ହେଲାଣି ସବୁ ଜିନିଷମାନେ ମଡର୍ଣ୍ଣ ହେଇଗଲାଣି ଆଉ।
ସବୁ ଜିନିଷରା ଲୋପ ପାଇଯାଉଛି ଆଉ।
ଆଜ୍ଞା।
ଆଗ ଜିନିଷଗୁଡ଼ା ସବୁ ମନେ ପଡିଗଲେ ବହୁତ ଇବି ସାଉଦି ସେଇ ଦିନ ଗୁଡା ପୁଣି ଥରେ ଫେରି ଆସନ୍ତା କି ।
ଆଜ୍ଞା ଏଇ ସ୍କୁଲ ଯିବାର ଦିନ ଯଉ ଏବେ ଯୋଉ ସ୍କୁଲ ଯାଉଛନ୍ତି ଆମେ ଚାଲି ଚାଲି ସବୁ କେତେ ଦୂର ଦୂର ସବୁ ଇସ୍କୁଲ ଯାଉଥିଲେ ହେଁ ସେ ଛତା ଧରିକି ଯାଉଥିଲା। ଆଉ ଆଜିକାଲି ସବୁ ରେନକୋଟ ଦରକାର ନହେଲେ ଇସ୍କୁଲ ଯିବେନି ଭଲ ବେଗ ଦରକାର। ଭଲ ଟିଫିନ ଦରକାର ପୁଣି ଟିଫନ୍ ବି ଭଲ ଦରକାର ଖାଇବାର ତ ଦରକାର ହିଁ ଟିଫିନ ବି ଭଲ ଦରକାର। ମାନେ ସବୁ ଆଗ ଚେଞ୍ଜ ହେଲାଣି ଆଉ।
ଆଗରୁ ଯେମିତି ବର୍ଷା ଦିନରେ ସବୁ ପକ୍ଷିଆ ଲୋକ ମାନେ ଇଏ କରୁଥିଲେ ଗାଁ ରାସ୍ତା ମାନେ ପୁରା ପିଚୁ ଫିଚୁ ତ ସେତେବେଳେ ନଥିଲା । ଉ କାଦୁଅ ରାସ୍ତା, ହଁ ।
ଆଗରୁ ଆପଣ ଦେଖିବେ ବର୍ଷା ଦିନ ରେ ବର୍ଷାରେ ଉଦା ହଉଥିବେ, ସେ ସମୟରେ କେ-କେତେ ମଜା ଲାଗୁଥାଏ ମାନେ ଜାଣିକି ଉଦା ହେଇଯିବା ନା ମା ଆମେ ଆସିଥିଲୁ ଆଉ ଉଦା ହେଇଗଲୁ କହିବ । କିନ୍ତୁ ଆଜିକାଲି ଆପଣ ଉଦା ହୁଅନ୍ତୁ ତ ଦେହ ଖରାପ ହେଇଯିବ। କିନ୍ତୁ ଆଗରେ ସେଇଟା ଦେହ ଖରାପର ଡର ନଥିଲା ନା ବର୍ଷା ପାଣି ରେ ଆମେ ଉଦା ହବୁ ।
ଆଜ୍ଞା ଆଜ୍ଞା, ହଉ ଆପଣ କେବେ ଆସନ୍ତୁ ଆମ ଆଡେ ଆଉ। ବୁଲିକି ଯିବେ ଆଉ ଦଶହରା ଫସରା ଦେଖିକି ଆଉ। ଆଜ୍ଞା ରହିଲି।